ଜୟ ଜଗନ୍ନାଥ ଭାଇ କଣ ଖବର?
କଣ ଖବର ଏଇଠି ବାସବାସ୍ଥଲୁ ବର୍ଷା ତ ହଉଛି। ଘରେ ବସିଚୁ ଆଉ।
କୋଉ କୋଉଠି ବସିଚ ଘରେ?
ହୁଁ।
ଯାହା ହଉ ବର୍ଷା ହଉଛି ନା ଛାଡ଼ି ଲାଣି।
ଟିକେ ଟିକେ ହଉଛି ଆଉ।
ଆହୁରି ଟିକେ ଟିକେ ହଉଛି।
ହୁଁ।
ଓହୋ ନା ଆମରଆଡ଼େ ହଉଥିଲା କିନ୍ତୁ ଏବେ ଟିକେ ଛାଡ଼ି ଯାଇଛି।
ହୁଁ। ଚ୍ଛା
ଆଉ କଣ ଖବର ଭାଇ?
କଣ ଆଉ ଖବର କଣ ଖାଇଥିଲେ?
ଖାଇଥିଲି ଭାଇ ସନ୍ଧ୍ୟାବେଳେ ତ କିଛି ଖାଇନି। ଆଉ ଖାଇବା ଆଉ
ଦିପରେ କଣ ଖାଇଥିଲେ?
ଦିପହରେ ହଉଛି ହଉଛି ଆମର ମୁଁ ଟିକେ ପଖାଳ ଖାଇବାକୁ ପସନ୍ଦ କରେ ପଖାଳ ଅ ଆଉ ବଢିଚୂୁରା
ହୁଁ।
ଆଉ ଆମର ଗୋଟେ କାଙ୍କଡ ଆଳୁ ଭଜା ହେଇଥିଲା ଆଉ ଗୋଟେ ଝୁଡଙ୍ଗ ଆଳୁ ଭଜା ହେଇଥିଲା ଖିଆ ହେଇଥିଲା ଆଉ କଣ କଲ ଫଲ ସରିଲା ପରେ ଯିବା ଦେଖିବା କଣ ସନ୍ଧ୍ୟାବେଳେ ଚା ଫାଆ କଣ ଟିକେ ଦେଖିବା ଚାବିସ୍କୁଟ୍ ଟିକେ ଖାଇବା ଆଉ। ଘରଟା
ଆପଣ ଯାନ ଆମର
ହୁଁ।
ନୟାଗଡ଼ ନୟାଗଡ଼
ନୟା ଆଚ୍ଛା ଅଛା
ଆପଣଙ୍କର?
ଆମ ଘର ଯାଜପୁର୍।
ଯାଜପୁର ଆଛା।
ହୁ
କଣ ପାଠ ପଢାପଢି କଣ କରୁଚ଼ନ୍ତି ନାକ
ପାଠ ପଢା ପଢି ନାହିଁ ଭାଇ ପାଠ ପଢା ସରିଲାଣି ପାଖାପାଖି ଚଉଦ ପନ୍ଦର ବର୍ଷ। ସେଇଯିବ ଏବେ ଚାଲିଚି କାମଧନ୍ଦା କରୁଛୁ ଆଉ
ଆଛା ତାହେଲେ ବହୁତ ବଡ ଆମଠୁ।
ହି ହିଁ ହିଁ ହିଁ।
ହୁଁ ବୟସ ଟା ଆମେତ ଶୁଣିକି ଲାଗୀଲା ମୁକହିଲି ଏ ଷ୍ଟଡି କରୁଚୁ ବୋଲି
ଭଏସ୍‌ ଶୁଣିକି ଷ୍ଟଡି କରୁଚ଼?
ନାଇଁ ତମ ଭୟସ୍ ଟା ଶୁଣିକି ମତେ ଲାଗିଲା ମାନେ ଏ ପାଠ ଫାଠ ପଢୁଥବ କାଳେ
ଆଚ୍ଛା ଷ୍ଟୁଡେଣ୍ଟ ଭଳିଆ ବୟସ ଅଛି କି?
ହୁଁ।
ତାହେଲେ ତ ଭଲ କଥା କେହି ଜାଣିପାରିବେନି।
ହୁଁ।
ନାଆ କି?
କଣ କାମ ଆପଣ କଣ କାମ କରୁଡ଼ନ୍ତି?
ମୁଁ ଅଛି ଆମର ଫାୟାର ଲାଇନ୍ ଗୋଟେ ପ୍ରାଇଭେଟେ ହଉଛି କମ୍ପାନୀ ଫାୟାର ଟିମିରେ ଅଛି।
ଫାୟାର ଟିମ୍ ମାନେ?
ଫାୟାର ଟିମ୍ ମାନେ ଫାୟାର ମାନେ ନିଆଁ ଲିଭା କାମ ଜାଣିଥିବ ଦମକୋଳ ଗାଡି ଆଉ।
ଦମ୍ ଦମକଳ ଅଫିସରେ ଅଛନ୍ତି?
ହଁ ଦମକଳ ଅଫିସରେ ଅଛି ଆଉ।
ଆଛା କେବେଠୁ ରହିଲେଣି?
ମୁଁ ଏଠି ପାଖାପାଖି ସାଢ଼େ ତିନି ଚାରି ବର୍ଷ ହେଇଗଲାଣି। ଆ ପୂର୍ବରୁ ମୁଁ ଥିଲି ଚେନ୍ନାଇରେ ଦିଲ୍ଲୀରେ ଥିଲି ବି ବର୍ଷେ। ଆଉ ଚେନ୍ନାଇରେ ଥିଲି ଏ ପାଖାପାଖି ଏଗାର ବାର ବର୍ଷ। ହ
ହୁଁ।
ଆଉ ତମର କଣ ଖବର ପାଠ ପଢାପଢି ଚାଲିଚି?
ହୁଁ।
ପାଠା ପଢା ପଢି ସଇଲେ କଣ ପଢାପଢିଅଛି କଣ?
ମୁଁ ଏଇନା ଅଛି ଡିଫେନ୍ସ ଲାଇନ୍ ରେ ଯିବା ପାଇଁ।
ମାନେ ଡିଫେନ୍ସ ଲାଇନରେ ଯିବାର ଏମ୍ ଅଛି?
ହୁଁ ଯାଇକି କଣ ହେଲେ ହବାର ନା ଆଉ ଖାଲି ଗଲେ କଣ ହବ?
କଣ କହିଲ?
ମୁଁ କହିଲି ଯାଇ କଣଟା ହବ ମାନେ ପୋଷ୍ଟ ଚାକିରୀ କରିବାକୁ ନା ଆ ଖାଲି ରହିଲେ କଣ ହବ?
ହଁ।
ଆ ଆପଣ ଯୋଉ ସେଥିରେ ରହିଛନ୍ତି କେମିତି କଣ ରହିଲେ?
ମୁଁ ମୁଁ ଆକ୍ଚୁଲି ୟା ପୂର୍ବରୁ ଥିଲି ଗୋଟେ ମାନେ ରିସିପସନ ଇଏ ରେ ରିସିପସନିଷ୍ଟ ଥିଲି ସେଠି ଚେନ୍ନାଇ ରେ।
ହୁଁ।
ଏବେ ଏଠି ଆସିକି ମୁଁ ଟିକେ ଘରେ ଅସୁବିଧା ପଡିଲା ତ। ଦୂରରେ ରହି ହେଲାନାହିଁ ଗାଁ ପାଖରେ ଦେଖିଲି ମାନେ ଘରୁ ଉ ହୁଁ ଖାଇ ପିଇକି ଯିବାସିବା କରିକି କଣ ଯେକୌଣସି କାମ ହବ ବି ମୁଁ କରିବି ହେଲା। ମୁଁ ତ ଏତେ ନାହିଁ ଏଜୁକେଶନାଲ ଏ କ୍ୱାଲିଫିକେସନ୍ ତେଣୁ ଦେଖିଲି ଏ ଲାଇନ୍ ରେ। ବୁଝାବୁଝି କଲି ତାପରେ ମୁଁ ଗଲି ସାର୍ଟିଫିକେଟ ବାହାର କଲି ପଢିକି। ଛଅ ମାସିଆ କୋର୍ସ କଲି ଗୋଟେ ସାର୍ଟିଫିକେଟ ବାହାର କଲି ତାପରେ ପସିଲି ଏଥିରେ ଫାୟାର ଲାଇନରେ ଆଉ।
କୋଉ ସର୍ଟିଫିକେଟ କହିଲେ?
ଫାୟାର ର ଅଛି ନା ସବୁ ଜିନିଷ ର ଯେମିତି ଅ ଛି ଡିପ୍ଲୋମା ଅଛି ଫାୟାରର ସେମିତି ଡିପ୍ଲୋମା ଅଛି ନା।
ହଁ ଫାୟାର ସେମତି ଗୋଟେ ର୍କୋସ୍ ଟେ ଅଛି କରିବାକୁ ପଡିବ ନା କଣ?
ହୁଁ କୋର୍ସ ଅଛି କରିବାକୁ ପଡିବ।
ହୁଁ ସେଟା କଲେ ତାପରେ ସାର୍ଟିଫିକେଟ ମିଳିଲା ତାପରେ କେମତି କଣ?
ସାର୍ଟିଫିକେଟ ମିଳିଲା ତାପରେ ହୋଉଛି କଲୁ ଆମର ଏଠି ଯୋଗାଯୋଗ ଆକ୍ଚୋଲି ମୁଁ ଆଗରୁ କରିଥିଲି ରହିବା ପାଇଁ ହେଲା।
ହୁଁ।
ଏଠି ଆମ ଘର ପାଖରେ ପାଖାପାଖି ପନ୍ଦର କିଲୋମିଟର ଦୂରରେ ଅଛି ଗୋଟେ ବଡ। ଆମର ଏଇଟା ଇଣ୍ଡଷ୍ଟ୍ରିଆଲ୍ ଏରିଆ କଳିଙ୍ଗନଗର ଜାଣିଥିବ ଯାଜପୁରରେ।
ଉଁ ହୁଁ।
ଆଉ ତ ସେଠି ମୁଁ ବୁଝାବୁଝି କରିଥିଲି ସେ ଭାକେନ୍ସି ଥିଲା ସେଠି ଗଲି ଡାଇରେକ୍ଟ ରହିଗଲି ଆଉ। ମାନେ ଏତେ ହାର୍ଡ ଇଣ୍ଟରଭିଉ ନୁହଁ ଇଣ୍ଟରଭିଉ ଏତେ ହାର୍ଡ ନୁହଁ ଯେହେତୁ ଆମେ ଟିକେ ଚିହ୍ନା ପରିଚୟରେ ହେଇଗଲା। ଅଳ୍ପ କିଛି ଇଣ୍ଟରଭିଉ ରେ ହେଇକି ପଶିଗଲି ଆଉ।
ଆଚ୍ଛା ନା କଣ ସାର୍ଟିଫିକେଟ ନେଇକି ଡାଇରେକ୍ଟ ଭାକାନ୍ସି ଥିଲା ମାନେ ଭକାନ୍ସି ଡିକ୍ଲାର ହେଇଥିଲା ନା ସେମିତି ମାନେ ଆପଣ ଆଗରୁ କହିଥିଲେ ବୋଲି ଯାଇକି ରହିଗଲେ କହିକି।
ନାଇଁ ନାଇଁ ଦେଖନ୍ତୁ ଭ୍ୟାକାନ୍ସି ସେଠି ସବୁବେଳେ ଏ ଗୋଟେ ଦିଟା ଥାଏ ନହେଲେ କିଏ କୁଆଡେ ଗଲେ? ଯେହେତୁ ଆମର ଚୀନ୍ ମାନେ ଚିହ୍ନାଜଣା ରେ ଥିଲା ନା।
ହୁଁ ହୁଁ।
ମୁଁ ସାର୍ଟିଫିକେଟ ବାହାର କରିକି ଡାଇରେକ୍ଟ ସାର୍ଟିଫିକେଟ ବାହାର ମୁଁ ଦି ମାସ ଖଣ୍ଡେ ଇଏ ରହିଛି ତାପରେ ଭାକେନ୍ସି ଆଇଲା। ତୁରନ୍ତ ଆମର ସେଠି ଥିଲେ ଇଏ ରେ ସିଏ ସାଙ୍ଗେ ସାଙ୍ଗେ ଜଣେଇଲେ ମତେ।
ଆଚ୍ଛା।
ହୁଁ ଚିହ୍ନା ଜଣା ନଥିଲେ କଣ ରହିହବ? ସାଲେରୀ ତ ଷ୍ଟାର୍ଟିଂ ଆମର କୋଡିଏ ବାଇଶ ଦଉଛନ୍ତି।
ଷ୍ଟାର୍ଟିଂ କୋଡ଼ିଏ ବାଇଶି ଦଉଥିଲେ ଏବେ ଏବେ ଆପଣ ତ ବଢ଼ି ଜିବଣି?
ହଁ ଏବେ ସେମିତି ହେଇଯାଇଛି ଆଉ ସତେଇଶ ଅଠେଇଶି ଏମିତି ଆସୁଛି ଆଉ। ଏତେ ଆମର ଯେହେତୁ ଏଇଟା ଗୋଟେ କଣ୍ଟ୍ରାକ୍ଚୁଆଲ ଜବ୍।
ହୁଁ।
ପରମାନେେଣ୍ଟ ନୁହଁ ଆମର, ରେଗୁଲାର ନୁହଁ ତେଣୁ ବର୍ତ୍ତମାନ ସେତିକି ଆସୁଛି ଆଉ। ନାଁ।
ମାନେ ମାନେ କ'ଣ ଏଥିରୁ ଆପଣ କେତେ ବର୍ଷ ପାଇଁ ଏଟା ରହିପାରିବେ?
ସେମିତି କିଛି ନାହିଁ ଆମେ ରହିଛୁ ରହିବୁ ରହିବୁ। ମାନେ ରେଗୁଲାର ନୁହଁ ମାନେ କ'ଣ କି? ପରମାନେଣ୍ଟ ନୁହଁ। ଆମେ ଅଛୁ ଯୋଉ କଣ୍ଟ୍ରାକ୍ଟର ବର୍ତ୍ତମାନ ରହିବ ବର୍ଷେ ଦୁଇ ବର୍ଷ ଯିଏ ରହିଲା ତା କତରେ ରହିଲୁ। ତାର ଟେଣ୍ଡର ସରିଗଲା ସିଏ ପଳେଇବ ଆଉ ଯେ କୌଣସି କଣ୍ଟ୍ରାକ୍ଟର ରସିବ ପୁଣି ଆମେ ସେ କଣ୍ଟ୍ରାଟରେ ପସିମୁ। ମାନେ ଏଥିରୁ ସେଠିକି କନଭର୍ଟ ହେଇଜିମୁ ବୁଝିପାଇଲ?
ହୁଁ ହୁଁ।
ହୁଁ ଆଉ ଆମକୁ ବାହାର କରିବାର ଚାନ୍ସ ନାହିଁ। କେବଳ ଆମର ଇଏଟା ଚେଞ୍ଜ ହେବ ଆଉ। କମ୍ପାନୀ ଟା ଯୋଉ ଜାଗାରେ ରହିଲୁ ସେ ଜାଗାରେ ରହିଲୁ କେବଳ ଭେଣ୍ଡର ଯିଏ ଆସିବ ପୁଣି ସେଥିରେ ପଶିବୁ ଆଉ।
ଆଚ୍ଛା ଏମିତି ତାହାଲେ।
କମ୍ପାନୀ କୁ ଏ ଭେଣ୍ଡର କଣ୍ଟାକଟର ଭଲଲାଗିଲାନି ହେଲା ବର୍ଷେ ପରେ ତା ଏଗ୍ରିମେଣ୍ଟ ସ ସରିଗଲା ତାକୁ ବିଦା କରିଦବ। ଆଉ ନୂଆ କଣ୍ଟ୍ରାକଟର ପାଇଁ ସେ ଇଏ ପକେଇବ ନୂଆ କନ କଣ୍ଟ୍ରାକଟର ସବୁ ଟେଣ୍ଡର ପକେଇକି କଂଟ୍ରାକଟି ନେବେ ହେଲା। ପୁଣି କମ କମ୍ପାନୀର ଆମ କମ୍ପାନୀର ରୁୁଲ୍ ହେଉଛି ପିଲା ଆଉ ଯଦି କିଏ ହେତେବେଳେ ଭ୍ୟାକେନ୍ସି ଥିବ ଗୋଟେ ଦୁଇଟା ସେ କଣ୍ଟ୍ରାକଟର ପସେଇବ। ନହେନେ ଆମେ ଯେଉଁ ପିଲା ଥିମୁ ଆମେ ପୁଣି ସେଥିରେ ଜଏନ୍ ହେଇଯିବ। ଯେ ପର୍ଯ୍ୟନ୍ତ ଆମକୁ କମ୍ପାନୀ ବାହାର ନକରିଚି ସେପର୍ଯ୍ୟନ୍ତ ଆମେ ବାହାରିବୁନି। ଆ କମ୍ପାନୀ ସେମିତି କେମିତି ବାହାରିବ। ହୁଁ
ଆପଣ ଯୋଉ ସାର୍ଟିଫିକେଟ ବାହାର କଲେ, ମାନେ ଠି କ ଖାଲି ଥିଓରି ପଢ଼ାଯାଏ ନା ପ୍ରାକଟିକାଲ ଫ୍ରାକ୍ଟିକାଲ କ'ଣ ହୁଏ?
ପ୍ରାକ୍ଟିକାଲ ଅଛି ଡ୍ରିଲ ଅଛି।
ମୁଁ
ହୁଁ ଆ ଡିଲ୍ ଏଟା ଯେହେତୁ ଗୋଟେ ଡିଫେନ୍ସ ଲାଇନ ନା ସେଟା ଫାୟାର ଟା ବି।
ହୁଁ ହୁଁ।
ହୁଁ ତେଣୁ ସେଥିରେ ବି ଯେମିତି ପୋଲିସ ଫୋଲିସ ଆର୍ମି ଫାର୍ମିରେ ଯେମିତି ଆପଣଙ୍କର ଡ୍ରିଲ୍ ଫିଲ୍ ସବୁ ରହିଛି। ପ୍ୟାରେଡ଼୍ ଫ୍ୟାରେଡ଼୍ ରହିଛି ସେମିତି ସେଇଟା ଗୋଟେ କ୍ଲାସ ଅଛି।
ମେଡ଼ିକାଲ ଟେଷ୍ଟ ଫିଜିକାଲ ଟେଷ୍ଟ ସବୁ ହୁଏ?
ଆଉ ମେଡିକାଲ ଟେଷ୍ଟ ହବ ସେଠି ମେଡିକାଲ ଟେଷ୍ଟ ହବ। ମେଡିକାଲ ଟେଷ୍ଟ ହବ ପୁଣି ତମେ ଆସିବ ଯେଉଁଠି ଆମର ଯେଉଁଠି ରହିବ ଯେଉଁ ଜାଗାରେ ଷ୍ଟାର୍ଟିଂରେ ସେଇଠି ବି ମେଡ଼ିକାଲ ଟେଷ୍ଟ ହେବ।
ଫିଜିକାଲ?
ମାନେ ଏତେ ସେମିତି ଶୁଣ ଯେମିତି ଆର୍ମି ପୋଲିସ ଭଳିଆ ଏତେ ଇଏ ନାହିଁ ହେଲା କିି। କି ଦୌଡ଼ା ଦୌଡ଼ି ଇଏ ଫିଏ ଏତେ ହାର୍ଡ଼ ଇଣ୍ଟରଭୁ ନୁହଁ। ତମେ କୋର୍ସ କରିକି ଆସଛ ସାର୍ଟିଫିକେଟ୍ ଅଛି ତମେ ଖାଲି ଯୋଉ ଇଣ୍ଟରଭ୍ୟୁ ଟା ନବ ସିଏ ଖାଲି ପଚାରିବେ ଆଉ କିଛି ନାହିଁ। ଯଦି ହବ ବ ବି କାଁ ଭାଁ ତମକୁ ଟିକେ କହିପାରନ୍ତି ଏଇ ଜିନିଷ ଟା ଟେକି ଏତିକି ବାଟେ ଦୌଡି ପାରୁଛୁ ନାହିଁ କି ଚାଲି ପାରୁଛୁ ନାହିଁ। ନହେନେ ଆଉ ଏତେ ହାର୍ଡ ଇଣ୍ଟରଭୁ ନୁହଁ।
ଆଛା। ମାନେ ଆପଣଙ୍କର ଯୋଉ ଫିଙ୍ଗ ଫିଙ୍ଗର ପ୍ରିଣ୍ଟ ନେଇଥିଲେ ଫିଜିକାଲରେ, ନା ଫିଜିକାଲ୍ ଟେଷ୍ଟ ହେଇନି?
ଫିଜିକାଲ ଟେଷ୍ଟ ସେମିତି କିଛି ନହିଁ ଗୋଟେ ମେଡିକାଲ ଟେଷ୍ଟ ହୁଏ ଖାଲି। ନର୍ମାଲି ତମ ଦେହରେ କିଛି ନାହିଁ ତ ନହଲେ ସେମତି ଫିଜିକାଲି କିଛି ଇଏ ଏ କରି ସେ
ମାନେ ଯୋଉ ମେଡି ମେଡିକାଲ ଟା ମାନେ ଖାଲି ରୋଗ ପେଇଁ। ଧରିନୀୟ ଉଁ ହୁଁ ଧରିନିୟ। ଧରିନିଅ ମୋର ଗୋଟେ ଆଙ୍ଗୁଠି ମାନେ। ଉଁ ଛେଚି ହେଇ ଯାଇଛି ଧର।
ହୁଁ ହୁଁ ହୁଁ ଓ ହୋ ହୋ। ଏ ନାଇଁ ନାଇଁ ସେଟାରେ ବୋଧେ ମିଳିବନି।
ହୁଁ ମୁଁ ସେଟା ହିଁ ଭାବୁଛି।
ନାଇଁ ନାଇଁ ସେଟେ ହେଇ ପାରିବନି ବୋଧେ। ଆଉ ତାର ଏଟା ଜଣା ପଡିଯାଉଛି ନା।
ସେଥି ପାଇଁ ହିଁ ମାନେ ମୋର ଯୋଉ ଡିଫେନ୍ସ ଲାଇନରେ ଯିବା ପାଇଁ ମୋର ମୁଡ ଥିଲା ଆଗରୁ ରନି ଙ୍ଗ ଫନିଂ କରେ ସେଥିପାଇଁ ମୁଁ ଆଉ କରୁନି କିଛି।
କେମିତି ହେଇଗଲା ଏମିତି?
ନାଇ ଏଟା ପିଲା ମାନେ ଛୋଟ ଯେତେ ବେଳେ ଥିଲି ଖେଳୁ ଥିଲି ବେଞ୍ଚ ପଡି ଯାଇଥିଲା।
ଆଚ୍ଛା ଆଚ୍ଛା।
ବେଞ୍ଚ ପଡି ଯାଇଥିଲା ସେ ଆଙ୍ଗୁଠି ମାନେ ନଖ ଟୁ ଦିଟା ଆଙ୍ଗୁଠି ସେମତି ଛେଚି ହେଇକି। ଫିଙ୍ଗର ପ୍ରିଣ୍ଟ ଆସୁନି ମ
ଫିଙ୍ଗର ପ୍ରିଣ୍ଟ ଜମା ଆସୁନି ସେଥିରେ?
ନାଇଁ ସେ ଦିଟା ଆଙ୍ଗୁଠି କେବଳ।
ଓ ହୋ ସେ ହେଇ ଯାଇ ପାରେ କହି ହଉନି ହେଲା ହେଇ ଯାଇ ପାରେ। ମାନେ ନର୍ମାଲି ପ୍ରାଇଭେଟ ସେକ୍ଟର ହେଇଯିବ କିନ୍ତୁ ଗର୍ଣ୍ଣେଣ୍ଟ ଇଏରେ ହବନି।
ହୁଁ।
ହଉ ହଉ ଠିକ୍ ଅଛି ତାହେଲେ ଭାଇ ହାଁ କଥା ହେବା ଦେଖିକି କେତେବେଳେ ଆଉ ହାଁ।
ଆଚ୍ଛା ଆଚ୍ଛା ହଉ ଆଉ ଆଗ ଏ ଟିକେ କଥା ହେବା ଆଉ ଜୟ ଜଗନ୍ନାଥ।